ଆଜ୍ଞା ବାନ୍ଧବୀ ନମସ୍କାର।
ହ କଣ କରୁଛନ୍ତି? ହଁ ଏ ରୁଟି ଅଟା ଦଳୁଛି ରୁଟି କରୁଛି ଆଉ। ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି? ହଁ ଏବେ ଠିକଠାକ୍ ଅଛି ଆଉ ଆଉ କଣ ଖାଇବା କରିଛନ୍ତି ହ ରାତ୍ରି ପାଇଁ? ଆଜି ତ ହ ଆଜ୍ଞା ମାଛ ତରକାରୀ ଅଛି ରୁଟି କରିବି ଆଉ। ହୁଁ ହୁଁ ଏଇ ମୁଁ ପିକନିକ ଯାଇଥିଲି ତା ଆପଣଙ୍କ ସହିତ କିଛି ହିଁ ଓ କିଛି ଗପ କରିବା ପାଇଁ ସମ୍ପର୍କ କରିଥିଲି ଆଉ।
କୋଉଠି ଯାଇ
କୋଉଠି କି ଯାଇଛନ୍ତି? ଏଇ ଆମେ ଯାଇଥିଲୁ ଆଜି ଆସିଲୁ ଯାଇଥିଲୁ ପୁରୀ ଯାଇଥିଲୁ। ଆଉ ଭଲ ସମୁଦ୍ରରେ ଲହରି ଭାଙ୍ଗିଥିବ ଆଜ୍ଞା। ଆଉ କଣ ଯୋଉ ପୁରୀରୁ ସବୁ ହ କଣ କିଣା କିଣି କରିଛ। ନାଇଁ ସେମିତି କିଛି ବିଶେଷ କିଣି ପାରିଲୁନି। କାହିଁକି ନା ଆମର ଆମ ଶିକ୍ଷକ ଆମ ସହିତ ଯାଇଥିଲେ। ତାପରେ ଆମ ଶିକ୍ଷକଙ୍କର ଅ ସ୍ତ୍ରୀ ବି ଯାଇଥିଲେ। ସେ ଏ ଯେହେତୁ ଆମେ ଯଦି ତାଙ୍କଠୁ ଦୂରରେ ରହିବୁ ସେମାନେ ତାଙ୍କୁ ଟିକେ ଅଜଣା। ଏମିତି ନ ଲାଗେ ଆଜ୍ଞା। ତାଙ୍କ ପାଖରେ ଥିଲୁ ତାପରେ ଆମ ସାର୍ଙ୍କର ଆମ ସାର୍ଙ୍କର ଦୁର୍ଘଟଣା ବଶତଃ ତାଙ୍କ ଗୋଡ ଟା ଯୋଉ ବାଁ ଗୋଡ। ଚାଲି ପାରୁନାହାନ୍ତି। ଓହୋ କଣ ଯୋଉ ନା କଣ? ହଁ କଣ ତାଙ୍କର ଆକ୍ଟିଂ ହେଇଥିଲା ସେ ଚାଲି ପାରୁନାହାନ୍ତି ଠିକ୍ ସେ ଆଣ୍ଠୁ ତାଙ୍କର ଆଉ ଚକି ଯୋଉ କୁହନ୍ତି ଆଣ୍ଠୁ ର ଚକି ଖସିି ଯାଇଛି। ତ ତାଙ୍କ ସହିତ ଯାଇଥିଲୁ ଯେହେତୁ ତାଙ୍କ ପାଖ ଆଖ ପାଖେ ଥିଲୁ। ଆଉ ଏତେ କିଣାକଣି କରିନୁ। ଆଉ ଆଉ ଜଗାର ପଟ ଆଣିଛନ୍ତି ନା ନାଇଁ ଆଜ୍ଞା। ସିଏତ ଦୃଲଭ। କହିଥାନ୍ତି ଆମର ଗୋଟେ ମୂର୍ତ୍ତି ମୋ ପାଇଁ ଆଣିଥାନ୍ତ। ଓହୋ ଆଉ ଆଉ କେବେ ଗଲେ କହିବି। ଆପଣଙ୍କ ସହିତ ସମ୍ପର୍କ କରିବି ଆପଣ କହିବେ ଆଉ। ଆଜ୍ଞା ଆଜ୍ଞା। ଆଜ୍ଞା ବଡ ଦାଣ୍ଡର ଧୂଳି ଆଣିଛି ଶରଧା ବାଲି ଆଣିଛି।
ମୁଁ ଆଁ
ହ ନାଇଁ ମ ମୁଁ କଣ କହୁଥିଲିକି ସୁନା ବେଶ ଦେଖିଲୁ ସୁନା ବେଶ ସେ ଯୋଉ ରଥ ଦୋଉଡି। ହଁ ସେ ତ ଗଲାଣି ବର୍ଷେ ହେଲାଣି। ଓହୋ କା ଆଡ ବର୍ଷ ବି ବହୁତ ବର୍ଷା ହେଇଥିଲା ବର୍ଷା ହେଇଥିଲା।
ହୁଁ ହାଁ ଜଙ୍ଘେ ପାଣି।
ହଁ ଜଙ୍ଘେ ପାଣି ଆଉ ପାଣିରେ ପାଣିରେ ବି ପସିଥିବି ଯୋଉ ଛୋଟ ନେଇଥିଲି କାନ୍ଧରେ ବସେଇଲି ଚପଲ ଭାସିକି ପଳେଲା। ଆଜ୍ଞା ଆଜ୍ଞା। କାଳିଆ ଡୋରି ଲାଗଥିବ ସେ ଡରିକି କେହି କାଟି ପାରିବେନି। କାଳିଆ ଯଦି ଭାବିଥିବ। ଆମେ ସିଂହଦଳ ବଡ ଧାଣ୍ଡକୁ ଯୋଉ ପସନ୍ତି ଆମେ ସେଇ ଆଜ୍ଞା ଆଜ୍ଞା। ପୋଲିସ ମାନନେ ସେଠି ଆମକୁ ଅଟକେଇଦଲେ ଆଉ ଭିତରକୁ ଛାଡିଦେଲେ। ବୁଲେଇଲେ ବୁଲେଇଲେ ଆମକୁ ସେ ପୁରୀର ଗାଁ ସାରା ଆଜ୍ଞା। ହଁ ମାନେ ଯାଇପାରିବ ତମେ କଣ ଦବ?
ମୁଁ କଇଲି ନାଇଁ।
ମୁଁ କଇଲି ନୋ ଆସୁଚି ମାନେ କାମକୁ ଦେଖିକି ତା ପରେ ଆଜ୍ଞା ଆଉ ମାଉସୀ ମାଆ ମନ୍ଦିର ଯାଇଛନ୍ତି? ହଁଅ ମାଉସୀ ମାଆ ମନ୍ଦିର ଦେଖିଲୁ ବାଟ ମଙ୍ଗଳା ଦେଖି ଦେଖିଲୁ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିପାରିଲେନି ନାଇଁ? ଜାଗା କୁ ଦର୍ଶନ କଲୁନୁ ତାର ସୁନା ବେସ ଯାଇଁକି ଦେଖିକି ଆଇ ଥିଲୁ ବର୍ଷାରେ ତିନ୍ତିଲୁ ବାର କଣ ଆଜି ହେଲା? ତଥାବି ତାର ସୁନାମୋଉଗଣା ଅଧରପଣା ସବୁ ଦେଖିଲୁ। ଓହୋ। ଆଉ କାଳିଆର ପାଦୁକା ଆଣିଚନ୍ତି କି ନାଇଁ?
ହଅଁ।
ଆଉ ଅ ଭିତରକୁ କେବେ ଯାଇନାହାନ୍ତି ନାଇଁ? ହଁ ହଁ ଭିତରକୁ ଆରବର୍ଷ ଯା
କିନ୍ତୁ ଉଁ ମନ୍ଦିର୍ ଭିତରକୁ ଯାଇ ପାରଲୁନା। ବାଆଁ ଆଉ ରାତି ବାରଟା ପରେ ଯୋଉ ପହଡ
ସେ ଯୋଉ ପହଡ ପଡିଯାଉଚି ତା ପର
ପଳେଆସଥିଲୁ ଆମର ଯୋଉ ଜୟଗୁରୁ ଠା
ଆମର ଯୋଉ ଜୟଗୁରୁ ଠାକୁରଙ୍କର
ପୁରୀରେ ହୋଉନି ଉଁ
ପୁରୀରେ ହୋଉନି ଉତ୍ସବ ନାଇଁ ନାଇଁ ଆମର ଜୟଗୁରୁ ଉତ୍ସବ ଜୟଗୁରୁ ଠାକୁର। ଓହୋ ହଁ ହଁ ବୁଝିପାରିଲି।
ଯାଇଁକି ମେ ଚାରଟା ରାତିରୁ ଲାଇନ୍ ଲଗେଇକି ନଅଟା ଦଶଟା ଖଣ୍ଡ ହେଲା ହେ କାଳିଆକୁ ଦର୍ଶନ କରି ଏଠି ଏ ମୋ ବୁଲିବାଲିକି ଆସିଲୁ।
ଆଉ କିପରି ସବୁ ଅସୁବିଧାର ସମ୍ମୁଖୀନ ହେଲେ ଆପଣ?
କହନା ଲୋ ମାଆ ଚପଲ ରଖିଥିଲୁ ଚପଲ ଷ୍ଟାଣ୍ଡରେ ଏଇ ଏତେ ଭିଡରେ ଯେ ସେ ଚପଲ ଷ୍ଟାଣ୍ଡେ ଖୋଜି ଖୋଜି ଖୋଜି ଖୋଜି ପାଇଲୁନୁ। ଆମ ସାଙ୍ଗରେ
ସାଙ୍ଗରେ ଯାଇଥିଲେ ଯୋଉ ମୋର ବଡ ବଡ ଯାଆ ସିଏ ପା ତାଙ୍କର ସେ ଗଳିରେ କୁଆଡେ ହଜିଗଲେ ଆମେ ତ ତାଙ୍କୁ ଅ ପେକ୍ଷା କରିକି ବଇଚୁ ଆଉ ମୋ ଯାଆ ଆସିବେ ଆସିଲେ ଯାଇକିନା ଚ କଲର ଯୋଉ ଟିକଟ, ଟିକଟ ମୋବାଇଲି
ଏ ଟେଲିଫୋନ ତାକୁ
କୁଲି ଚପଲ ସବୁ ଯଦି ତମେ ବ୍ୟାଗ୍ ଫ୍ୟାଗ୍ ରଖୁଚ ଦୁଇଶ ଟଙ୍କା ଲେଖ୍ ଖା ନୋଉଚନ୍ତି ମୋବାଇଲି। ହଁ ଆ ତୋର ପା ଟିକଟ ଖଣ୍ଡେ ରଖିଥିଲେ ଧନ ଦେଇ ଆମେ କଣ କରିବୁ ସେ ରସିଦି ଖଣ୍ଡିକ ତାଙ୍କ ମାନଙ୍କ ପାଖରେ। ଆମେ ରସିଦି ସହ ଷ୍ଟାଣ୍ଡ ପାଖରୁ ରଖିଲୁ ଆଉ।
ଦିନେ ସିଏ ତା
ଙ୍କୁ ସିଏ ତାଙ୍କର ଆମକୁ ମନ୍ଦିର ଚାରିକର ଖୋଜୁଚନ୍ତି ଆମେ ଆମର ଚପଲ ଷ୍ଟାଣ୍ଡ ପାଖରେ ବ ଦେବାଦୋଳ ଯୋରନ୍ଦା ଆମେ ପା ଗୋଟିଏରେ ଆମ୍ବ ଖାଉନୋଉ ଖାଇଦୋବୁ ଆଉ ଖାଇଲୁନି ଘରେ ତ ଯାହା ଖାଇନୋଉ ବି ସିଏ ଆସିନାହାନ୍ତି ଆମେ ଯଦି ଖାଇଦୋବୁ କାଳେ ସେ ମନଦୁଃଖ କରିବ। ଆଜ୍ଞା ଆପଣ କେତେ ଜଣ କଣ ଯାଇଥିଲେ?
ଆମେ ଆମେ ଆଠ ଦଶ ଜଣ। ଖଣ୍ଡ ଯାଇଥିଲୁ ଯାଇଥିଲୁ
ମେଳରେ ଯାଇଥିଲେ ନା ଯାଇଥିଲେ ଗାଡି କରିକି? ନା ନା ଟ୍ରେନରେ ଯାଇଥିଲୁ ଟ୍ରେନରୁ ରେଳରେ ଯାଇଥିଲେ ନାଇଁ? ସିଏ ଗୋଟେ ତିନି ଚକିଆ ଗାଡି କରି ତାକୁ ଗଲୁ। କାଳିଆ ପୋଖରୀ ଆଉ ସେ ଦର୍ଶନ କରିବାକୁ ଯାଇଚି ସିଏ ତ ଜଣେ ହଜିଗଲା ଆମେ ତାଙ୍କୁ ଅପେକ୍ଷା କରିକି ବସି ରହିଚୁ ଆଉ କଣ ସଖାଳର ଖାଦ୍ୟ ପୁଣି ଖାଇଲୁ? ଇଏ ଆଇଲେ ବାରଟା ଗୋଟେରେ ସାଙ୍ଗରେ ଗଲୁ। ସେ ସତସଙ୍ଗ ଆମର ହୋଉଥିଲା ଆଜ୍ଞା ଆଜ୍ଞା।
ଖାଇକି ସେଠି ଟିକେ ପ୍ରବଚନ ଶୁଣିଲୁ ସେଠି ନାଚ ଗୀତ ହଉଥିଲା ଦେଖିଲୁ।
ଆଜ୍ଞା ଦେଖିକି ବୁଲିବାଲିକି ଇଏ କହି ତାପରେ ରାତି ନଅଟା ଅଧେ ଦଶଟା ଅ ତ ଗାଡି ଗାଡି ଆସିଲା ଓହୋ ଏବେ ରେଳରେ ଆସିଲେ ନା ଆପଣ ବସ୍ ଫସ୍ କରିକି ଆସିଲେ। ସାଢ଼େ ଦଶଟା ରେ ସାଢ଼େ ଦାଷ୍ଟାରେ ବସିଲୁ ଏଠି ଆସିକି ଭରୁ ଭାରୁ ସାଢ଼େ ଚାର୍ଟା ରେ ପହ ଆଉ ଯାହା ହଉ ଜାଗାକୁ ଦର୍ଶନ କରିକି ଆସିଲେ ଆଉ ଅବଡା ଫବଡା ଆଣିଥିଲେ ନା ନାଇଁ।
ହଁ ଅବଡା ଆଣି ଥିଲୁ ଯେ
ବଉ
ଗନ୍ଧିଆ ହେଇଗଲା। ଆଉ ଖାଇ ତ ହେଲାନି ଘରେ ଆ ତାକୁ ଟିକେ ହେଇ ଖରାରେ ଶୁଖେଇକି ନିର୍ମାଲ୍ୟ କରିକି ଡବାରେ ପୁରଇକି ରଖିଦେଇଛି ଆଉ।
ଆଉ ଯୋଉ ଆଣିଥିଲୁ ତାର ଡ଼ାଲ୍ମା ଆଜ୍ଞା ଆଜ୍ଞା। ଆଉ ଆଉ ଗଜା ଭୋଗ ଆଣିନଥିଲେ ଗଜା ଭୋଗ। ହଁ ଆଉ ଉଖୁଡା ଭୋଗ ଆଣିଥିଲେ ସେଇଆକୁ ସବୁ ମିଶେଇକି ଆମ ସାଇପ ବାଣ୍ଟିଲୁ ଆଉ,
ଆଣିଲୁ କାଳିଆ ପାଖରୁ ବି ଆମର ତୁଳସୀର ଯୋ
ରୁ ବି ଆମର ଅଛି, ଓହୋ!
ଯା ହଉ ଆପଣ ତ ପୁରୀରେ ବୁଲିକି ଆସିଲେ ଆଉ। ଅ ଆପଣଙ୍କ ସହିତ ବାର୍ତ୍ତାଳପ କରି ଭଲ ଲାଗିଲା। ଆଉ ଆମେ ଏବେ ରହୁଛୁ ମୋର ଟିକେ ପଢା ପଢି କରିବାର ସମୟ ଗଡି ଗଡି ଯାଉଚି। ଶୁଭ ରାତ୍ରି ମୁଁ ବି ଯାଉଛି ମୋର। ଗୋଟା ଇ ଝିଅ ଟିଏ ପଡି ପଡ଼ି ଗଲେ ତ ନାହିଁ। କହୁଛି ବାବୁ ଖାଇବାକୁ ଦେ ଆଜ୍ଞା, ଆଜ୍ଞା, ଆଜ୍ଞା।